ହାଲୋ। ହାଲୋ ହଁ।
ଲୋ ନମସ୍କାର ମାମ।
ହୁଁ ନମସ୍କାର।
କଣ କରୁଛନ୍ତି।
ଏଇ ଘରେ ବସିଛି। ତମେ।
ଖାଇଚନ୍ତି କଁ। ଏମିତି ହି ବସିଛୁ ସନ୍ଧ୍ୟାବେଳେ ଟାଇମ ଟା ଆଉ କଣ କରିବୁ।
ଆଚ୍ଛା।
କଣ ଖାଇ ଖାଇଛନି କଁ।
ଖାଇଥିଲି ପାମ୍ପଡ଼ ଦିଟା।
ବହୁତ ଖାଇବା ଖାଇ ଦେଇଛନ୍ତି ଆପଣ ଆଉ।
ହଁ ଖାଇଛି ସେଇରା ଆଉ।
ଆଉ ରାତି କି କଣ ରୋସେଇ।
ରାତିକି ଆମର ଆଜି ପିଠା ହବ।
ଉଁ ହୁଁ।
ହୁଁ। ଆଉ ତମର।
ଆମର ବି ସେଇ ପିଠା।
ଆଛା। ଆଉ ଏଇ ସନ୍ଧ୍ୟାରେ କଣ ଖିଆ ପିଆ ହେଇଥିଲା?
ସନ୍ଧ୍ୟାରେ ସେମିତି କିଛି ନାଇଁ କୁରୁକୁରି ବସିକି ଖାଉଛି।
ହଁ ସେଇଟା ତ ଆହୁରି ପେଟ ପୁରା ଜିନିଷ।
ଭିଟାମିନ ଜିନିଷ ପେଟ ପୁରା ନୁହେଁ ଭିଟାମିନ।
ହେ ହେ ହେ ହେ।
ଭିଟାମିନ ଏ ବି ସି ଡି ଇ ଆଉ କେତେ ଯେ ନଥିବ ଆରେ ଦିଗୁଣା ଅଛି।
ଆଚ୍ଛା। ମୁଁ ତ ସେଇ ଛୋଟବେଳୁ ମୋର କୁର୍କୁରି ପୁରା ଫେଭରାଇଟ୍।
ହୁଁ।
ଏବେ ବି ମୁଁ ସେ କୁୁରକୁରି ଖାଉଛି।
ଭେରିଗୁଡ଼ ଆପଣ ଯେ ଠିକ୍।
ମୋ ଏଜ ର ପିଲା ବସିକି କୋଉଠି ବିଡି ତ କୋଉଠି ଗଞ୍ଜେଇ ନହେଲେ କୋଉଠି ମଦ ନହେଲେ କିଏ ସଫଳ ଚୋବାଉଛି। ମୁଁ ଏଠି କୁୁରକୁରି ଖାଉଛି।
ଆଚ୍ଛା କୁହନ୍ତୁ ଏ ଯୋଉ ବିଡିି ଗଞ୍ଜେଇ ଏଗୁରା ଦେହ ପାଇଁ ଭଲ ନା କୁର୍କୁରି ଭଲ।
ହଁ ସେମିତି କହିବାକୁ ଗଲେ କୁୁରକୁରି ବି ଦେହ ପାଇଁ ଭଲ ନୁହଁ।
ନା ନା ସବୁଠୁ ଡେଞ୍ଜର ଟା କୋଉଟା।
ହଁ ତାଲେ ଏମତି ହେଲେ ବିଡ଼ି ଗଞ୍ଜେଇ ଗୁରା।
ହୁଁ କୁରୁକୁରି ଆମେ କଣ ନାଇଁ ବିଡି ଗଞ୍ଜେଇ ଯେମିତି କି ଥରେ ପିଉଛନ୍ତି ସେଇଟା ଅଭ୍ୟାସ ରେ ପଡିଯାଉଛି। ପଢୁଚି ନା ନାଇଁ, ଏ କୁରକୁରି ଟା ଆମେ ଖାଉଛୁ କୁରକୁରି ଟା କଣ ଆମ ଅଭ୍ୟାସରେ ପଡୁଛି।
ମୋର ଅଭ୍ୟାସରେ ପଡୁଚି, ମୋର କିନ୍ତ ଅଭ୍ୟାସରେ ପଡ଼ିଯାଉ-
ହଁ ସେଇଟା ଆପଣଙ୍କ ଦୋଷ।
ଓହୋ ମୋର ନୁହଁ ସମସ୍ତିଙ୍କର ଅଛି
ସମସ୍ତଙ୍କ ଇଛା ହୁଏ କି ମାନେ ସମସ୍ତଙ୍କର ଏଇନାଇ ଯେ ଘ ମାନେ ବାପା ଆଣିଥିବେ ଚାରିଟା ବି କୁରୁକୁରୀ ସକାଳକୁୁ ନଥିବ ଭାତ ଖାଏକି ନ ଖାଏ
ଆଚ୍ଛା ଆ ମାନେ ସେ ପାଞ୍ଚ ଟଙ୍କିଆ ପ୍ୟାକ୍ କେଟ୍ କୁରକୁରେ ନା ଅଲଗା ଆସେ ଯୋଉ ବଡ ଚାଳିଶ ଟଙ୍କିଆ ଯଉଟା
ନାଇଁ ପାଞ୍ଚ ଟଙ୍କିଆ
ଆଚ୍ଛା ମୁଁ ତ ସେ ବଡ଼ଟେ ଆଣାହାରେ ଏକାଥରେ ଯୋଉ ଦୋକାନ ମାନେ ଖୋଲା କୁରୁକୁରୀ ବିକନ୍ତି। ସିଆଡେ ବିକ୍ରି ହଉଥିବ ନା ନାଇଁ ଏରା।
ହୁଁ ହୁଁ।
ସେ ମନସ୍ଲମନ୍ ଟାଇପସ ର କୁଲକୁରି ଟା ତୋ ବେଲେ ଟିକେ ମୁଢି ଗୁଣ୍ଡ ଟାଇପର ଲାଗୁଥିବ।
ଓହୋ ହ ହ ହ
ଯେମିତି ଖୋଲା ମିିକସଚରଟା ଦିଅନ୍ତି, ସେଇଟା ବି ସେମିତି ଖୋଲାରେ ଦିଅନ୍ତି।
ଓ ହୋ। ହେଇଥିବ
ଦଶ ଟଙ୍କିଆ ପ୍ୟାକେଟ କୁୁରକୁରି ଅଧିକ ଆସିବନି ପଛେ ସେରା ଅଧିକ ଆସିବ।
ଯାହା ବି ଯା ଖୋଲାରେ ଅଧିକ ଦେବେନା ଆଉ।
ହୁଁ ନାଇଁ ସେମତି ଖୋଲାରେ ଅଧିକ ମାନେ ଯୋଉ ସେଇ ଯୋଉ ପ୍ୟାକେଟଟା ଆସୁଛି ଯୋଉଟା ସେ ଖୋଲାରେ ଦଉଛନ୍ତି। ସେଇ ପ୍ୟାକେଟ ଟା ଯଦି ଆଣିବ ଚାଳିଶ ଟଙ୍କା ଦେଇ ତାହେଲେ ଲାଭ ଅଛି।
ହୁଁ।
କାରଣ ସେଥିରେ ଅଧିକ ଉଠୁଛି
ହଁ ନାଇଁ ଲୋକଙ୍କ ମାଇଣ୍ଡ ଟା ଅଛି ଜଉଠି ଶସ୍ତାରେ ସେ ଜିନିଷ ଯାଇ କିଣିବେ ଆଉ ସେଟା ଅଧିକ ରେଟ ତାକୁ କିଏ ଖାଇବ। ଇଏ ଆମେ ଏଇ ଶସ୍ତା ଜିନିଷ ନେଇଯିବା। କିନ୍ତୁ ଶସ୍ତା ରୁ ହିନସ୍ତା ବୋଲି ଲୋକ ଜାଣନ୍ତିନି।
ହଁ। କାରଣ ଗୋଟେ ଗୋଟେ ଶସ୍ତା ଜିନିଷ ରହୁଚିପ୍ସ ସେ ଶସ୍ତାରେ ବିକିଦବେ। ହେଲେ ହେଇଟା ବହୁତ ଖରାପ।
ହଁ।
ତା ଛଡ଼ା ଏରାକର ତ କୋଉଠି ଏକ୍ସପାରି ଡେଟ ହିଁ ନଥିବ।
ହୁଁ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ମାନେ ବୋଉ ଟିଭି ଦେଖୁଛନ୍ତି। ଆଉ
ଆଚ୍ଛା ଆଚ୍ଛା।
ଭାଇ ବି ସେଇଠି ଅଛନ୍ତି ଆଉ ସମସ୍ତେ ବି ସେଇପଟେ ଅଛନ୍ତି। ମୁଁ ଖାଲି ଏପଟେ ବସିଚି ଆଉ।
ଓ ହୋ। ନିଜ ।
ଆଜ୍ଞା?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
ହଁ।
ଉଁ ହୁଁ। ଆଉ ଦେହ ପା ସବୁ କେମିତି?
ହଁ ଭଲ ଅଛି ଆଉ।
ଆଚ୍ଛା। ଆଉ ସେପଟେ ଏ ବି ତ ରଜ ଦୋଳି ଖେଳା ଖେଳି ହେଇଥିଲା ନା ହେଇନି?
ହଁ ହଁ ରଜ ମୁଁ ତ ସବୁଠାରୁ କହିବି କି ଏଇ ବର୍ଷ ଟା ମୁଁ ଜମା ଭୁଲି ପାରିବିନି। ହଁ।
ନାଇଁ କୁଆଡ଼େ ବେସ୍ତ ରହିଗଲ ନା କଣ?
ନାଇଁ ବ୍ୟସ୍ତ ତ ନୁହଁ। ମୁଁ କେବେ ରଜରେ ମୁଁ କେବେ ବି ବୁଲିବାକୁ କୁଆଡେ ଯାଇନି।
ଆଚ୍ଛା। ମାନେ ଘରେ ମନା କରନ୍ତି ନା କଣ?
ନାଇଁ ଘର ମାନେ ନା ସେମିତି କିଛି ମାନେ ଏମିତି କିଛି ମାନେ ରଜରେ ହେଇଯାଏ ଯୋଉଟା କି ମୁଁ ନିଜେ ହିଁ ପଦାକୁ ବାହାରି ପାରେନି। ଇଚ୍ଛା ହୁଏନି। ସେ ଡ୍ରେସ ପଟା ଲାଗି ମାନେ ଭାଇ ଭଉଣୀ ଭିତରେ ଝଗଡା ଫଟା ହେଇଥିବ। ଆଉ ମୁଁ ସେଠୁ ମାନେ ମାନେ ପିନ୍ଧିବିନି। ସେଇଠୁ ଦି ରଜ ଜାକ ପିନ୍ଧିବିନି ସେମିତି ବୁଲିବି। ଆଉ ତାପରେ ପ୍ରଥମ ରଜ ଦିନ ଖାଲି ଯାହା ସେମିତି ପିନ୍ଧିକି ଠାକୁରଙ୍କୁ ଓଳିକି ହେଇକି ପଳେଇଆସେ ଆଉ।
ଓହୋ। ମାନେ ରଜ ଟା ଏତେ ଭଲରେ ବି ହୁଏନି।
ନାଇଁ ପା।
ବର୍ଷା ଦିନେ ପାୱାର କଟ୍ କେତେ ହଉଚି।
ହୁଁ। ଆମର ଇନ୍ଭର୍ଟର ଲାଗିଚି ନା ହେଥିପାଇଁ ମୁଁ ଜାଣିପାରୁନି।
ନାଇଁ ସେମିତି ରେ ବି ଆମର ଏଠି ଅଧିକ ଲାଇନ୍ କଟେ। ନା କି ସେ ଟାଉନ ସହର ତମର ସେଠି କଟୁଥିବ।
। ଟାଉନ ବି ନୁହଁ, ଏଟା ଗାଁ। ମାନେ ଯେହେତୁ ଆମେ ସାଲେପୁର ଟାଉନ ଟା। ମାନେ ହେଟା ଆମେ ଗାଁ ଭିତରେ ରହୁଚୁ। ସେ ନାଇଁ ଯୋଉ ଭାଇ ଯିଏ ସେ ଯାଆନ୍ତି ଯୋଉ ଡ୍ୟୁଟି ତାଙ୍କୁ କମ୍ପାନୀ ତରଫରୁ ସବୁ ମିଳି ମାନେ ଗିଫ୍ଟ। ସବୁ ଦଶହରା ଏଇରା ସବୁ ଗିଫ୍ଟ ମିଳେ। ମାନେ ତାଙ୍କୁ ଗିଫ୍ଟ ରେ ତାଙ୍କର ଦେଇଥିଲେ ଗୋଟେ ଇନ୍ଭର୍ଟର୍ ଦେଇଥିଲେ। ଆଉ ଗୋଟେ ବ୍ଲାଙ୍କେଟ ଦେଇଥିଲେ। ଆଉ ଗୋଟେ ବେଡସିଟ୍ ଦେଇଥିଲେ ଏମତି ସବୁ ଦିଅନ୍ତି ଗିଫ୍ଟ। ତ ଦେଇଥିଲେ ସେଉଠୁ ତ ସେଟା ଲାଗିଚି ଆଉ।
ଆଚ୍ଛା।
ସେ ମାଲିକ ଯିଏ ସିଏ ବହୁତ ମାନେ ଭଲ। ଆମର ଏଇ ଯୋଉ ଗ୍ରୋସରୀ ଦୋକାନ ଯୋଉ ସବୁ ମାନେ ଯାଉନି ସବୁ ଜିନିଷ ସେଇ ସବୁ ସେଇ ଆଜ୍ଞା।
ମୁଁ କହିଲି ଗ୍ରୋସରୀ ମାନେ?
ଗ୍ରୋସରୀ ମାନେ ଆମର ଯୋଉ ସଉଦା ସବୁ ଯୋଉ ଦୋକାନ ଯେମିତି ଆମର ଯୋଉ ଘର ଯୋଉ ତେଲ ମସଲା ଦ ସ ଯୋଉ ସବୁ ସଉଦା ସବୁ ଆସେ।
ହଁ ଯେ ମାନେ ଏଥିରେ ଇନଭଟର କେମିତି ଦଉଚନ୍ତି?
ଏ ଶୁଣନାହାନ୍ତି ଏଇ ସବୁ ଯୋଉ ଦୋକାନ ହଉଚୁ ଛୋଟ ଛୋଟ ଦୋକାନ ଆମେ ସବୁ ଯାଏ। ମାନେ ଗୋଟେ କମ୍ପାନୀର ସବୁ ହାଲୋ
ମୁଁ କହିଲି କି ଯେ ଏଇ ସବୁ ଯୋଉ ଜିନିଷ ସବୁ ଯୋଉ ଦୋକାନରୁ ଯୋଉ ଯାଏ। ଯୋଉଟା କମ୍ପାନୀର ଦୋ ଦୋକାନ କୁ ଯା ନା ଗାଡି ଦ୍ଵାରା ନେଇକି ତାଙ୍କୁ ଦୋକାଲି ଦିଅନ୍ତି ସବୁ। ଦୋକାନୀ ଚିଠି ଦେଇଛନ୍ତି ତାଙ୍କୁ ସବୁ କାର୍ଡ ରେ ସବୁ ଲିଷ୍ଟ କରି ନିଅନ୍ତି। ତ ସେଇ କିି ସେଇ କମ୍ପାନୀର ମ୍ୟାନେଜର୍ ରେ ଅଛନ୍ତି। ରେ ସବୁ ବୁଝାାବୁଝି କରନ୍ତି କଣ ଆସିଲା କଣ ନ ଆସିଲା। ଏଇ ସବୁ ସବୁ ବୁଝାବୁଝି କରନ୍ତି। ତ ସିଏ ରହିଲେଣି ଚଉଦ ପନ୍ଦର ବର୍ଷ ହେଲାଣି। ନାଇ ଆଉ ଯେତେ ଯୋଉ ରହିଲେଣି ତାଙ୍କର ସବୁ ସେ ମାଲିକ ଯିଏ ସେ ତାଙ୍କର ମାନେ ବହୁତ ବଡ଼ ଲୋକି ଘର କିନ୍ତୁ ତାଙ୍କର ପୁଅ ନାହିଁ।
ଆଚ୍ଛା।